ହାଲୋ
ମୋ କଥା
ହଁ ହଁ କହୁନ ସେ କଥା ଟି କିଆଁ ଶୁବୁନି କମ ଶୁବୁଚି ହାଲୋ
ଓ ହୋ ଆଉ କଣ କରୁଥିଲୁ କି?
ହଁ ଏଇ ସାନ ଯା ଯିବ ଭୋଜି ଅଛି ତ ତାକୁ ଟିକେ ମେକଅପ କରୁଥିଲି। ଟିକେ ହାଲକା ସେ ଟଚ୍ ଅପ୍ ଦଉଥିଲି ଆଉ
ଆ ଏଇ ଯୋଉ ଖରାବେଳଟା ରେ କୁଆଡେ ଯିବ?
ଅଛି ଜଣଙ୍କର ନିର୍ବନ୍ଧ। ତାଙ୍କରି ହଁ ସାଙ୍ଗ ଗୋଟେ କିକ୍ ମାନେ ମାରୁଚି। କିଏ ଯେ ଅଛନ୍ତି କଣ ଚିନ୍ହା ଏଇ ମଣ୍ଡପରେ ହଉଛି ମ ଆମରି ମଣ୍ଡପରେ ହଉଛି। ସେଇଠିକ ଯିବା ଆଉ ବୋଲେ ସିଏ ଭାରି ଯେମିତି ସାଙ୍ଗ ହେଇକି ଯିବେ। ପୁଣି ମେକଅପ୍ ହେଇ ଲଗେଇଥିଲେ ସେ ଯୋଉ ଫାଉଣ୍ଡେସନ୍ କାଇଁ ଟିକେ କଳା ଦେଖାହଉଥିଲା। ମୁଁ ଟିକେ ତାକୁ ଲଗେଇଦେଲି ଭଲେ ଲଗେଇ
ଆଉ ମୁଁ କଣ କହୁଥିଲି କି। ଆମର ତ ଆଗକୁ ମାନେ ରଜ ଆସୁଛି ଆଉ ତୁ ଗାଁକୁ ରଜ ତୁ ଆସୁନୁ।
ହଁ ରଜକୁ କଣ କରୁଛ କଣ ସବୁ।
ରଜକୁ ବୋଲି ଆମର କରୁଛୁ କଣ ଆମର ତ ଆଗରୁ ଏମିତି ନର୍ମାଲି ଦୋଳି ଆମର ଗୋଟେ ଖଣ୍ଡେ ପଡ଼େ ଏଇ ପାଳି କଣ ତିନି ଚାରିଟା ଦୋଳି ପକେଇବେ କହୁଛନ୍ତି। ଆଉ ଆମର ଆମର ଭୋଜି ଭାତ ହେବ ଦୁଇ ତିନି ଦିନ କଣ କହୁଛନ୍ତି। ତ କମ ସେ କମ ମିନିମମ୍ ଯାହେଲେ ଦି ଦିନ ହବ। ଆଉ ଟାର୍ଗେଟ ରଖିଛନ୍ତି ତିନି ଦିନ ଯଦି ତିନି ଦିନ ନହେଲା ତାହେଲେ ଦୁଇ ଦିନ ହେବ ଆଉ ଆମର କଣ କଣ କହୁଥିଲେ ଗାଁ ଛୁଆମାନେ ସବୁ ନାଚନୁଚି କରିବେ। ଏମିତି ସବୁ ରଖିଛନ୍ତି ପ୍ରୋଗ୍ରାମ ସବୁ କରୁଛନ୍ତି। ଆସ୍ତେ ଆସ୍ତେ ଆଗରୁ ମୂଳରୁ ହୁଏନି। ଏଇ ବର୍ଷ ଯେହେତୁ ଆରମ୍ଭ ହେଉଛି ଟିକେ ଟାଇମ୍ ଲାଗିବ। ଆସ୍ତେ ଆସ୍ତେ ବଡ଼ ଆକାରରେ କରିବା ପାଇଁ ତାପରେ ଆମର ଯୋଉଠି ଟେଣ୍ଟ ଫେଣ୍ଟ ଟିକେ ମରାଯିବ। ଯୋଉଠି ଆମର ଦୋଳି ଫୋଳି ପଡ଼େ। ସେଇଠି କି ଟିକେ ଟେଣ୍ଟ ମାରିବାର ପ୍ରୋଗ୍ରାମ୍ ଅଛି। ଆଉ ଲାଇଟ୍ ଫାଇଟ୍ ଟିକେ ଆସିବ। ଆଉ କିଛି ମାନେ ସାଉଣ୍ଡ ବକ୍ସ ଦି ତିନିଟା ଖଣ୍ଡେ ଆସିବ। ଆଉ ସେଇଠି ଆମର ଗୋଟେ ବଡ଼ ଓସ୍ତ ଗଛ ଅଛି। ଯେ ଓସ୍ତ ଗଛଟାକୁ ସଜେଇବାର ପ୍ଲାନିଙ୍ଗ ଅଛି ମାନେ ଯୋଉ ଲିଚୁ ଫିଚୁ ଲଗେଇବେ।
ହୁଁ ରାତି ପାଇଁ ଟିକେ ଲିଚୁ ଆଉ ଦିନରେ ଟିକେ କାଗଜରେ କଣ ସଜେଇଦବ କାଗଜ ପତକାରେ ଆଉ। ହୁଁ ଦୋଳି ଦି ଚାରି ତିନିଟା ଖଣ୍ଡେ ପକେଇଦବ। ଛୋଟ ଛୁଆଙ୍କ ଦୋଳି ଗୋଟେ ଦିଟା ଆଉ ଟିକେ ବଡଦୋଳି ଗୋଟେ ପକେଇଦେଲେ। ତାହେଲେ କରୁଛ ଭଲ ସେ ଗାଁ ରେ
ହଁ ଆମର ସେଲଫି ପଏଣ୍ଟ ବି ଗୋଟେ କରିବେ ବୋଲି
ହଁ ସେଲଫି ପଏଣ୍ଟ ତ ଏବେ ସବୁଆଡେ ଆଉ
ହୁଁ ଏମିତି ବହୁତ ବାର କରିବେ ଆଉ କହୁଥିଲେ ବି ଗୋଟେ ପାନଷ୍ଟ୍ରଲ୍ ପକେଇବେ ବୋଲି ଆଉ ଆମର ତ ରଜରେ ଯେହେତୁ ଗୋଟେ ଆମର ମାନେ ପ୍ରସିଦ୍ଧ ମାନେ ଖାଇବା ଅଛି ପୋଡ଼ପିଠା ପୋଡ଼ ପିଠା ବି ପ୍ରାୟତଃ ସମସ୍ତଙ୍କ ଘରେ ହୁଏ ସେଇଟା ବି କହୁଥିଲେ ମାନେ ଘରୁ ଗୋଟେ ବନେଇକି ସେଠିକି ନେବେ ବୋଲି ଏମିତି ବହୁତ ଏଇରେ ପ୍ଲାନିଂ କରାଯାଇଛି ଆଉ ତୁ ଯଦି ଆସିବୁ ଭଲ ନା ତ ସାଙ୍ଗମାନଙ୍କୁ କହା କହିଛୁ କି ଆସିବା ପାଇଁ?
ମୁଁ ତାକୁ କହିନି ମୁଁ ଆମ ଘରୁ ଛୁଆ ଙ୍କ ସହ ଯିବା ପାଇଁ ବାହା କହୁଥିଲେ ଟୁଇଙ୍କିଲ କହୁଥିଲେ କି ତୁମେ ଯଦି ଯିବ ତମର ଭଲ ସେ ହେବ ମୁଁ ଯିବି ସାଙ୍ଗ ମାନେ କିଏ ଆମର ତ କ୍ଲାସ ଆମ ବାଚ୍ ର ପିଲା ମାନେ ସବୁ ଆସିବେ କି କଣ ଖାଲି ବୁଝି ଜାକୁ କହୁଥିଲେ ସେ ମନା କରୁଥିଲା କିନ୍ତୁ ଆଉ କାହା ସତ କଥା ହେଇନି ସବୁଆଡେ ତ ଏବେ ରଜ ମହୋତ୍ସବ ବଳ ମାନେ ବଢିଆ ସେ କରୁଛନ୍ତି ପ୍ରାଇଜ ରଖୁଛନ୍ତି ଗିଫ୍ଟ ଦଉଛନ୍ତି ଭଲ କରୁଛନ୍ତି ସବୁଆଡେ ଆମ ଗାଁରେ ଯାହା ହବ ଭଲ ସେ ଭଲ ଲାଗିବ ଆଉ। ଚେଷ୍ଟା କରିବି ଯିବା ପାଇଁ ମୋର ବି ଟିକେ କାମ ରହିଯାଉଛି ରଜ ଟାଇମ୍ ରେ ପୁଅ ବି ଛତିଶଗଡ ଯିବାର ଅଛି ତାର କଣ ଖେଳ ପାଇଁ ସବୁ ସବୁ କାମ ରହିଯାଉଛି ତା ଭିତରେ ଯିବି ଆଉ ଦେଖିବି।
ଟିକେ ଚେଷ୍ଟା କରୁଛନ୍ତି ଯେ ଆଉ ଘରେ ବି ଆମ ଗାଁରେ ଯେଉଁମାନେ ସବୁ ଝିଅମାନେ ସବୁ ବାହାରେ ସବୁ ମ୍ୟାରେଜ୍ କରୁଛନ୍ତି ସେମାନେ ସବୁ ଏଇ ଟାଇମ୍ ରେ ଆସୁଛନ୍ତି। ଆଗୁରୁ ତ ସମସ୍ତେ ଆସନି କିମି କେହି କାହା ସହିତ ଦେଖା ସାକ୍ଷାତ ହେଇପାରେନି ଆଉ ଏଇଟା ଦାରରେ ବି ଗୋଟେ ବନ୍ଧୁ ମିଳନ
ଏହା ଦ୍ଵାରା ହଁ। ସମସ୍ତେ ଏକା ମିଟ୍ ହେଇଯିବେ ନା ସମସ୍ତେ ଆସିଥିବେ ସବୁ ଦୋଳି ଖେଳିବାକୁ ଗୋଟେ ଜାଗାକୁ ଆସିଲା ମାନେ ସମସ୍ତଙ୍କର ସମସ୍ତଙ୍କ ସହିତ ଦେଖାଯିବ କିଏ କାହାକୁ ଆଉ ମିଟ୍ କରିପାରୁଛି କି ସେମିତି ଯାହା ସହିତ କଣ୍ଟାକ୍ଟ ରହିଲା ତାହା ସହିତ ମିଟ୍ ହେ ଲା ନହଲେ
ସେଇଟା ବି ସେନ ପ୍ଲାନିଂ କରାଯାଇଛି ଆଉ ତାପରେ ସେଇଟା ବି ଗାଁର ଗୋଟେ ସେଣ୍ଟରଲ ଜାଗା ଯେଉଁଠି ଆମର ଦୋଳି ଫୋଳି ପଡ଼ୁଛି ମାନେ ଏପଟ ସାଇଡ଼ୁ ଆସି ପାରିବେ ଆଉ ଏପଟରୁ ବି ବହୁତ ମାନେ ସେପଟ ସାଇ ଗାଁ ବି ଦର୍ ବଡନ୍
ବଜେଟ୍ ବଜେଟ୍ ସବୁ କଣ ରଖିଛ ଏମିତି କାମ ମାନେ ଏତେ ସବୁ ଆରେଞ୍ଜମେଣ୍ଟ କେମତି କରୁଛ କଲେକ୍ସନ କରୁଥିବ କିଛି?
ନାଇଁ କଲେକ୍ସନ ତ ଏପର୍ଯ୍ୟନ୍ତ କିଛି ହେଇନି। ଆଉ କାମର କାଠ କାମ କାଲିଠୁ ଷ୍ଟାର୍ଟ ହେବ ଆଗରୁ ଆର ବର୍ଷର କିଛି ପଇସା ବଳି ଥିଲା ସେଇସବୁ ପଇସାରେ ବର୍ତ୍ତମାନ ଏପର୍ଯ୍ୟନ୍ତ କାମ ଚାଲିଚି ଆଉ ମାନେ ଦୁଇ ହଜାର ଟଙ୍କା ଖଣ୍ଡେ ଆଉ ଅଛି ଆଉ କଣ କହୁଥିଲେ ଆଜି ସବୁ କଲେକ୍ସନ୍ କରିବେ ବୋଲି ପଇସା ଚାରିଟା ବେଳେ ଆମର ଯେଉଁ ଗାଁରେ ଯେଉଁ ପ୍ରତିଟି ଘରକୁ ଯାଇକି ସବୁ ପଇସା କଲେକ୍ସନ୍ କରିବେ ବୋଲି ପ୍ଲାନିଂ ଅଛି ଆଉ ଯଦି ଏଇଟାରୁ ଯଦି ଅଧିକ ମାତ୍ରାରେ ପଇସା କଲେକ୍ସନ୍ ହେଲା ତାହେଲେ ଝିଅମାନଙ୍କର ପଇସାଟେ ଟିକିଏ କମିଯିବ। ତାଙ୍କୁ ଯେଉଁ ଆମାଉଣ୍ଟ ଦିଆଯାଇଚି ସେଇ ଆମାଉଣ୍ଟ ର ଆଉ ଟିକେ କମି ଗଲେ ବି
ପ୍ରତି ଘରୁ ତମ ଯାହା ଖୁସିରେ ଯିଏ ଦେବେ ନା ତୁମେ କଣ ଡିମାଣ୍ଡ୍ ରଖିଛ?
ନାଇ ପ୍ରତି ଘରୁ ବଲେ ସେମିତି ଘର ଦେଖିକି ଆମାଉଣ୍ଟ୍ ଟା ମାନେ କୁହାଯିବ ଆଉ ସେ ଗୋଟେ ଗରିବ ଲୋକ ତ ସେମିତି ହଜାରେ ଆ ପନ୍ଦରଶ ଦିଅ ବୋଲି। ଆଉ ମାନେ ଘର ଦେଖିକି କୁହା କାହା ଘରୁ କେମିତି ଷ୍ଟାଣ୍ଡାଡ୍ ନେଇକି ହଁ। ସେଇ ଘରକୁ ଆଯିବ ବଲେ ଆମା ରଖାହେଇଛି ତାପରେ ଆଉ ଏମିତି ସବୁ ପ୍ଲାନିଂ କରାଯାଇଛି ଆଉ ମାନେ ମେଲୋଡ଼ି ପ୍ରୋଗ୍ରାମ୍ ଆମର ଗେଷ୍ଟ ହିସାବରେ ବି କେତେଜଣଙ୍କୁ ଡକାହୋଇଛି ଏମିତି ସବୁ ପୋଗ୍ରାମ କରାହେଇଛି ଆଉ ତମ ଆଡେ କଣ କେ ଗାଁର ଗେଷ୍ଟ ବୋଲି ନା ନା ସେଲିବ୍ରେଟ ନା ମା ଗାଁ ର ଯେମିତି ଆମର ପ୍ରେସିଡେଣ୍ଟ ଥାଆନ୍ତି କି ସରପଞ୍ଚ ଥାଆନ୍ତି ଏମିତି ଆମର ସେମିତି ଡକାଏ ଯେଇଟା ଆମର ବହୁତ ବଡ଼ ଇଏ ନୁହେଁ ନା ତ ସେଥିପାଇଁ ଆମର କାହାକୁ ଡାକା ହୁଏନି ଜଷ୍ଟ କା ନର୍ମାଲି ଅଳ୍ପ ଟିକଏ ଟିକଏରେ କରାଯିବ ଆଉ।
ହୁଁ ଛୁଆଙ୍କର ଡ୍ୟାନ୍ସ୍ ପ୍ରୋଗ୍ରାମ ରାତିରେ ରଖିବ ବୋଧେ ରଜର‌?
ହଁ ମଝି ରଜ ଦିନ ସେଇ ପ୍ରୋଗ୍ରାମ ଟା ହୁ
ସମସ୍ତଙ୍କୁ କହିଦବ ପ୍ରପର ଗୀତ ଉପରେ ନାଚିବେ ଏମ୍ କି ଏଆଡୁସ୍ୟାଡୁ ଗି ଭିତରେ କି ଇଏ କରିବେନି ଆଉ ଜମା ଲ
ଆଉ କିଛି ଆର ବର୍ଷ ପ୍ଲାସଟିକ ହେଲା ତ ଟିକେ ଏପଟ ସେପଟ ହେଇଥିଲା ମାନେ ଏ ବର୍ଷ ଟିକେ ଭଲସେ କରିବେ ବୋଲି ସେମାନେ କହୁଛ ରୁହନ୍ତି ଆ ତମ ଆଡ଼େ କଣ କେମିତି କରନ୍ତି?
ଆ ଏପଟେ ରଜ ସେଇ ଯୋଉ ସବୁ ମାନେ ମ୍ ମାର୍କେଟ ବ୍ଲିଡ଼୍ ଏମିତି କ୍ୟୁବଜାର ଟ୍ରେଣ୍ଡସ୍ ଏଇ ସେଇ ପାଖରେ ସବୁ ଦୋଳି ପଡେ ନହେଲେ ଆଉ କିଛି ଏମିତି ନୁହେଁ। ମାନେ ଅଲଗା ଆଉ କିଛି ହୁଏନି ସେଇ ଦୋଳି ଫୋଳି ଯୋଉ ପଡିବ ସବୁ ଯିବେ- ଖେଳିକି ବାହାରେ ଆସିବେ ଗାଁ ଘରେ ଏମିତି ଦୋଳି ପଡେ। ଏମିତି ମହତ୍ସବ ରଜ ମହତ୍ସବ ତୁମ ଘରେ ଗାଁ ରେ ଯେମିତି ପ୍ଲାନିଂ ସେମିତି ହୁଏନି। ସେମିତି ସଵୁ ଦୋକାନ ଫୋକାନ ବଡ ବଡ ଦୋ ସ୍ମଲରେ କରୁଛନ୍ତି।
ରଜରେ କଣ ସବୁ ପିଠା ପଣା କେମିତି କରନ୍ତି କେମିତି କଣ କରନ୍ତି?
ପିଠା ପଣା ହୁଏ ଆମର ଭଲ ପିଠା ବ ଅ-ଅ-ଅ ପୋଡ ପିଠା ବ ପିଠା ହୁଏ ମାଣ୍ଡି, ପୋଡ ସବୁ ପିଠା ହବ ମଟନ ଫଟନ ହୁଏ ବାରରେ। ସବୁ ରଜରେ ଖାଇବା ପିଇବା ବଢିଆ ହୁଏ। ବୁଲାବୁଲି କରିବାକୁ ବାହାରକୁ ଯିବେ କିନ୍ତୁ ଏମିତି ଗାଁ ଆ-ଆ-ଆ ରେ ହୁଏ ନା ଏଟା ବି ବଜାର ପାଖ ହଁ ହେଇଯାଉଛି ନା ଆଉ ଏଇ ଗାଁ ରୁ ଦି ଚାରିଟା ଗାଁ ଛାଡିକି ସବୁ ରଜ ମହୋତ୍ସବ ସବୁ ବଢିଆ ପାନର ଲଗେଇକି ପୁରା ସଜାସଜା କରି ଫୁଲ ସଜେଇ ଦୋଳି କରି ବଢିଆ ସେ କରୁଛନ୍ତି। ଆମର ଏଇଠି ଟିକେ କମ ହୁଏ ଆଉ। ତମର ଏଥର ରଜ ହଉଛି ଭଲ ତମ ଗାଁ ରେ ଆଉ ନା।
ଇଂଟରେଷ୍ଟ ତ କରୁଛନ୍ତି ସମସ୍ତେ ଭଲ କରିବେ ବୋଲି।
ହୁଁ ସବୁ ରଖିଛୁ
ତାପରେ ଆମର ହ୍ୱାଟ୍ସଆପରେ ବି ଗୋଟେ ଗ୍ରୁପ୍ ବନାହେଇଛି। ସେ ଗ୍ରୁପରେ ସମସ୍ ତ ପ୍ରାୟତଃ ଗାଁର ସବୁଝିଅଙ୍କୁ ଆଡ଼୍ କରାଯାଇଛି। ଯଦି ବି କିଏ ନ ଥିବ ବେ ଆଉ ଦି ଦିନ ଭିତରେ କି ତିନି ଦିନ ଭିତରେ ସମସ୍ତଙ୍କୁ ଆର୍ଡ଼ କରିଦେବେ ବୋଲି ପ୍ଲାନିଂ କରାଯାଇଛି। ତାରେ ଯାହା ବି ଆମର କିଛି ରଜ୍ କିଛି ଅପଡ଼େଟ୍ ରହୁଛି ସେଇଥିରେ ଆମେ ମେସେଜ୍ କରିଦେଉଛୁ। ହୁଁ କରାଯାଇଛି କିନ୍ତୁ ବହୁତ ଲୋକଙ୍କୁ ଏପର୍ଯ୍ୟନ୍ତ ଆଡ଼୍ କରାହଇନି। ଆଉ ସମସ୍ତଙ୍କ କଣ୍ଟାକ୍ଟର ତ କେହି କାହାର ନାହାଁନ୍ତି ନା। ଏଇଟା ସମେ ଯିଏ ଯାହାକୁ ଜାଣି ଜାଣିଛି ସି ସମସ୍ତଙ୍କୁ ଆଡ଼୍ କରିବଟ କୁହାହେଇଛି। ଆଉ ସେମିତି ମାନେ ନାହିଁ ଯେ ଜଣେ କିଏ ପର୍ଟିକୁଲାର ଏମିତି ଆଡ଼୍ କରିବ। ଯାହା କଣ୍ଟାକ୍ଟରେ ଯିଏ ଯାହା ଅଛନ୍ତି ଆଉ ସମସ୍ତେ ତ ସମସ୍ତଙ୍କର ଚିହ୍ନା ଜଣା ନାହାନ୍ତି। ତ ସେଥିପାଇଁ ଏଇଟା ସମସ୍ତେ ନିଜେ ନିଜେ ଦାୟିତ୍ୱ ନେଇକି ଆଡ୍ କରିବେ ବୋଲି କହିଥିଲି ତାପରେ ଏଇଟା ବି ଯାହା ବିି କିଛି ଆମର ଅପଡ଼େଟ୍ ଯାଏ ସେ ଗ୍ରୁପ୍ରରେ ଆମେ ସବୁ ଦେଉ। ତାକୁ ମାନେ ଆର କାଠ ଆସିବାଠୁ ଆରମ୍ଭ କରିକି ମାନେ ଦୋଳି ପର୍ଯ୍ୟନ୍ତ କଣ କେମିତି ସଜାହେବ କି ଡେକୋରେସନ୍ କିଏ ଚାଟ୍ ଜି ପି ଟି ଦେଇକି ଥିମ୍ କେତେଟା ଆଣିଛୁ। ଫଟୋ ତିନି ଚାରିଟା ସେ ଏରିଆର ଫଟୋ ଦେଇକି ଆଉ ସେ ବି ସେଇ କହିଛି ଏମିତି ଏମିତି ଡେକୋରେସନ୍ ପାଇଁ ତ ସେହି ଅନୁସାରେ ବି ଆମେ ପ୍ଲାନିଂ କରିଛୁ। ଆମର ମାନେ ସେ ପାଇଁ ବି ଆମର ବୁଝା ସରିଛି। ମାନେ ଆସିଥିଲେ ଜଣେ ଆକ୍ଚୁଆଲି ପାଖ ମାନେ ସାତ ଆଠ କିଲୋମିଟର ଡିଷ୍ଟାନ୍ସରେ ଜଣେ ଆସିଥିଲେ। ସେ ବି ଦେଖିକି ଯାଇଛନ୍ତି ସେ କହିଛନ୍ତି ହଁ ମାନେ ଏତିକି ମାନେ ଆମେ ଯୋଉ ହିସାବରେ କହିଥିଲୁ ମାନେ ଡେକୋରେସନ ହବା ପାଇଁ ସିଏ ବି ସେମିତି କ କହିଛନ୍ତି ହଁ ହେଇ ପାରିବ ଆଉ ମାନେ ଆମେ ଖାଲି ଟେଣ୍ଟ ଟା ମାନେ କଣ ନର୍ମାଲି ଆମେ ଏମତି ମାରୁଚେ କିନ୍ତୁ ଗଛରୁ ଆମେ ସ ସତତ ସେଇ ଗଛଟାକୁ ସଜେଇବା ପ୍ଲାନିଂ ଅଛି ତ ସେ ଗଛରୁ ଆମେ ସବୁ ଟେଣ୍ଟ ଫେଣ୍ଟ ସାଇଡ ରୁ କରିକି ଡେକୋରେସନ୍ ଟା କରିବୁ ଆଉ ରାତିରେ ତ ମାନେ
ହଁ, ହଁ।
ଏମିତି ସବୁ ପ୍ଲାନିଂ କରାଯାଇଚି, ଆଉ ଭୋଜି ବି ଯେମିତି ନର୍ମାଲି କହିଲେ ଆମର ଯେ ପ୍ଲାନିଂ କରାଯାଇଚି, ଯେମିତି ଆମର ମଝି ରଜଟା କିନ୍ତୁ କମ୍ପଲସରି ହବ ଭୋଜିଟା, ଆଉ ଲାଷ୍ଟ୍ ରଜଟା ହବ କିନ୍ତୁ ଫାଷ୍ଟ ରଜଟା ହବ କି ନ ହବ କିଛି ମାନେ ଠିକ୍ ହେଇନି, ଏତେ ସବୁ ପ୍ଲାନିଂ କରାଯାଇଛି, ଆଉ ଏବେ ବି ମାନେ ସେ ଜାଗାଟା କାଲିଠୁ ସଫ ଫା ସୁଫି ମାନେ କରିବା ପ୍ଲାନିଂ ଅଛି, ଲୋକ ବି ଆସୁଚନ୍ତି ମାନେ ଦି ତିନି ଜଣ ସଫା କରିବା ପାଇଁ, ସେ ଜାଗାଟା ଟିକେ ବହୁତ ମାନେ ବହୁ ରହିଯାଇଚି ନା। ତ ଏତେ ପରିସ୍କାର ହେଇନି ସେ ଜାଗା ଟା ବି ସ
ମ୍ୟାଟ୍ ପକେଇଦବ ଯୋଉପଟେ ବ ବସା ଉଠା କାରପେଟ୍ ପକେଇଦବ ନହେଲେ ଟିକେ କ୍ଲିନ୍ କରିଦବ ଆଉ।
ହୁଁ ତ ସେଇଟା ପ୍ଲାନିଂ ଅଛି, ଅବଶ ନାଇଁ ଆମର ଆସିବ ଚେୟାର ତିରିଶଟା ଆସିବାର ପ୍ଲାନିଂ ଅଛି, ଆଉ ଟେବୁଲ୍ ବି କେତେଟା ସେ କହିଚନ୍ତି ଦି ତିନ ଟା ଖଣ୍ଡେ ଦେବେ ବୋଲି, ମାନେ ପ୍ଲାନିଂ ଅଛି ଦେଖାଯାଉ କଣ ହ ତ ସେଇଟା ହଉଛୁ କଥା ଆଉ ମୁଁ ତାହେଲେ କଣ କହୁଥିଲି କହିଲ, ତୋମର ଯଦି ସାଙ୍ଗସାଥି କିଏ ଥାଆନ୍ତେ ଭଲ ହେଇଥାନ୍ତା ତାଙ୍କୁ ଟିକେ କହିଦେଇଥିଲେ, ଆଉ ମୁଁ ତାହେଲେ ଏବେ ଟିକିଏ ରଖୁଚି ପରେ କେତେବେଳେ କଲ୍ କରିବି ଆଉ।
ହଉ ଠିକ ଅଛି, ହଉ, ହଉ।